ଶୁଭ ସନ୍ଧ୍ୟା ତମକୁ।
ହଁ ଶୁଭ ସନ୍ଧ୍ୟା।
ଆଉ କଣ କରୁଥିଲ କଣ?
ଏଇ ପୁଟିକରେ ବୁଲୁଥିଲି ଆଉ।
କୋଉଠି ବୁଲୁଥିଲ?
ଛାତ ଉପରେ, ମୋ ଭଉଣୀ ହେରିକାଙ୍କ ସହିତ କଥା
କଣ ସବୁ କଥା ହେଲ?
ଏଇ ସବୁ ତାଙ୍କ ମାନେ କଣ କଲେଜରେ କଣ ସବୁ ମାନେ ଏ କରି ଇଏ ଅଛନ୍ତି ସେୟାକୁ କଥା ହଉଥିଲୁ ଆଉ। ତମେ କଣ କରୁଚ?
ମୁଁ ଏଇଠି ଛାତ ଉପରେ ମୁଁ ବି ସେଇ ଛାତ ଉପୁରକୁ ଆସିଚି। ଆଉ ଏଠି ଗୋଟେ ମାଇକ ବାଜଚି ମୁଁ ତାକୁ ଟିକେ ଶୁଣୁଚି, ଗୀତ ଭଲ ଗୀତ ସବୁ ଭଜନ ଗୀତ ବାଜୁଚି ଚି, ଯୋଉ ଜଗନ୍ନାଥଙ୍କୁ ସମର୍ପିତ କରିକି ଯୋଉ ସବୁ ଗୀତ ଗୀତ ଗାଆନ୍ତି ସେଇ ଗୀତ ବାଜୁଚି। ମୁଁ ସେଇଟାକୁ ଟିକେ ଶୁଣୁଛି ଆଉ। ଆଉ ଆମର ଏଠି ସଞ୍ଜ ବି ଦିଆହଉଚି, ସବୁ ଘଣ୍ଟି ବଜଉଚନ୍ତି ସବୁ ଶୁଭୁଛି। ଁ
ହୁଁ ସନ୍ଧ୍ୟା ଟାଇମ ବି ହେଇଗଲାଣି ଆଉ।
ହଁ ଆଉ ତମ ଆଡେ ସଞ୍ଜ ଦିଆ ହଉନି କି?
ହଁ ଆମ ଆଡେ ଦିଆ ହେଇନି ଦିଆ ହବ ଆଉ।
ଓହୋ।
ଆମର ବି ମନ୍ଦିର ପାଖରେ ଆମର ବି ମନ୍ଦିର ପାଖ ପାଖରେ ଘର ଦିଆ ହବ ଆଉ।
ତମ ଘର ପାଖରେ କଣ କଣ ସବୁ ମନ୍ଦିର ଅଛି?
ଆମ ଘର ପାଖରେ ଆମ ପାଖରେ ଆମ ଘର ପାଖରେ ଅଛି ଶିବ ମନ୍ଦିର, ହନୁମାନ ମନ୍ଦି ର, ଏବେ ନୂଆ ହଉଛି ଜଗନ୍ନାଥ ମନ୍ଦିର ତିଆରି ହଉଛି।
ଭଲ ଆଉ ତମ ଘର ପାଖରେ ସବୁ ମନ୍ଦିର।
ହୁଁ। ଆଉ ତମ ଘର ପାଖରେ?
ଆମ ଘର ପାଖେରେ ହ ଶିବ ମନ୍ଦିର ଅଛି ଆଉ ଆଉ ଆମର କଣ ତ ସେଟା ଯୋଉ ହନୁମାନ ମନ୍ଦିର, ମଙ୍ଗଳା ମନ୍ଦିର
ହୁଁ
ଏଇସବୁ ମନ୍ଦିର ଅଛି ଆଉ। ଆମର ଏଠି ଗୀତଟା ବାଜୁଛି ତମକୁ ଶୁଭୁଛି କି?
ସେମତି ଟିକେ ଟିକେ ଆଉ।
ଜୋରରେ ଯେମିତି ନ ଶୁଭିବ ଆଉ।
ହୁଁ ଆଉ କଣ ଖାଇଥିଲ?
କଣ କହିଲ?
କଣ ଖାଇଥିଲ?
ଆମର ଆଜି ହେଇଥିଲା ଉମ୍ ଭାତ, ତା ଦେହରେ ଆମେ ଘିଅ ପକେଇ ଖାଇ ଥିଲୁ ଆଜି ଡାଲି ବି ହେଇନଥିଲା, ଆମର ସବୁବେଳେ ପଖାଳ ଖାଉ ଆଜି ବି ଥଣ୍ଡା ପାଗଟା ଚାଲିନି ଆଉ ବାପାଙ୍କ ଦେହ ବି ମାନେ ତାଙ୍କ ଦାନ୍ତ ବିନ୍ଧୁଛି ଥଣ୍ଡା ଯୋଗୁ, ଆମେ ଆମକୁ ବି ଥଣ୍ଡା ହେଇଗଲାଣି ସେଥିପାଇଁ ଆଜି ଆଉ ପଖାଳ ଖାଇଲି ନା ଆଉ, ତାକୁ ଘିଅ ପକେଇ ଖାଇଲି ଘିଅ ଟା ବି ଆମର ଦେହ ପାଇଁ ଭଲ ନୁହଁ କି? ଆମକୁ ଆ ଦେହରେ ସ୍ନେହ ସାର ମିଳେ, ସେଥିପାଇଁ ମୁଁ ଘିଅ ପକେଇ ଖାଇଲୁ ଆଉ ହେଇଥିଲା ପୋଟଳ ଭଜା ହେଇଥିଲା, ଆଉ ମୋ ଖୁଡି ଜଣ ହେବେ ସିଏ ଦେଇଥିଲେ ଆମର ଲଙ୍କା ରାଇ ଆଉ ଦେଇଥିଲେ ଶାଗ ଆଉ ମୋ ବଡବୋଉ ଘର ଦେଇଥିଲେ, ତାଙ୍କର କଣ ସେଟା ଦେଇଥିଲେ ଏଇ ଯୋଉ ଯୋଉ ଫଳଟା ଉପରେ ମ କଣ୍ଟା କଣ୍ଟା ଟାଇପର ଥାଏ
କଣ୍ଟା
ଅମଳ ସେଟା ମୋର ମନେ ପଡ଼ୁନେଇ ସେଇ ତକାରୀ ଆଉ ଗୋଟେ ଉଁ ଝୁଡୁ଼ଙ୍ଗ ଭଜା। ହଁ ହଁ କାଙ୍କଡ଼ କାଙ୍କଡ଼ ତକାରୀ ବିଜନେସ୍।
ଓହ।
ଆଉ ତମର କଁ ହେଇଥିଲେ?
ଆଜି ଆମର ଭାତ ଡାଲି ଆଉ କାକୁଡ଼ି ସାଲଟ୍ ହେଇଥିଲା।
ନକାଏ
ଆଉ ଆଉ ଆଳୁ ଭର୍ତ୍ତା ଆଉ। ଆଉ ତା ସାଙ୍ଗେରେ ଖଟା କୋଳି ଆଚାର।
କୋଳି ଆଚାର ତ ମାନେ ଖାଇବାରେ ଖାଲି କୋଳି ଆଚାର ଦେଇଦବ ତ ପୁରା ବଢ଼ିଆ ଖାଇବାଟା ଲାଗିବା କିଛି ଦରକାର ହିଁ ନାଇଁ।
ଅବିକୁ କୋଳି ଯଦି ଖଟା ଟିକେ ହେଇଗଲା ମାନେ ଖାଇବାରେ। ଲଗେଇଖିଆ ଯଦି ହେଇଗଲା।
ଆଉ ଓଟେ ଝିଅମାନଙ୍କର ବି ଖଟା ବଢ଼ିଆ ମାନେ ବୋହୁତ ପସନ୍ଦ।
ହଁ ହଁ।
ତ ଖଟା ହେଲେ ତ ପୁରା ବଢ଼ିଆ ଆଉ।
ହୁଁ।
ଆଉ ତମ ଘରେ ତମ ବାପା ମାଙ୍କର ସମସ୍ତଙ୍କର ଦେହ ସୁସ୍ଥ ଅଛି?
ହଁ ହଁ ଭଲ ଅଛି ଦେହ ଭଲ ଅଛି। ତମର?
ହଁ ଆମର ବି ମୋର ବି ଭଲ ମୋ ବାପାଙ୍କ ଦାନ୍ତଟା ସେଇ ଥଣ୍ଡାରୁ ଟିଏ ବିନ୍ଧୁଚି ଯା। ଆଉ ତାଙ୍କର ବୋଧେ ବୋଧେ କଟକ ଯିବେ ବୋଧେ ତମର ଗୁରୁବାର ଦି ନ ତାଙ୍କ ଦେହଟା ଟିକେ ଖରାପ ଅଛି ତ ସେଥିପାଇଁ ଯିବେ ଆଉ ନହଲେ ସବୁ ଭଲ।
ଅ
ହଉ ତମେ ତମର ସେଠି ଚାରଟା ବେଳେ କୁଆଡେ଼ ବୁଲିବାକୁ ଯାଆନ୍ତି ନାଁ? ଝିଅମାନେ ସବୁ ଯୋଉ ଅ ରାସ୍ ତାରେ ଯ ଚାଲିବାକୁ ଯାଆନ୍ତି ତମର ସ୍ୟାଡ଼େ ଯାଆନ୍ତି ନାଁ?
ଆମର ନାଁ ସେମତି ଯେ ଏତେ ବି ଆମର ସେଇ ଘରେ ସବୁ ଭାଇ ଭୋଉଣୀ ସବୁ ବସିକି କଥାବାର୍ତ୍ତା ଇଏ କରୁ।
ହଁ ଯାହାର ସବୁ ମାନେ କଣ ନଈ କୂଳିଆ ଗାଁ ସେମାନେ ସବୁ ଯାଆନ୍ତି ଯେ ବନ୍ଧରେ ବୁଲିଆ ପାଇଁ ମାନେ ବୋହୁତ ଜୋରେ ପବନ ଦୋଉଥାଏ ବଢ଼ିଆ ଲାଗେ ସେମାନେ ଯାଆନ୍ତି ଆମର ତ ନାଇଁ ଏଠି ନଈ। ତ ଆମେ ଘରେ ରହିକି ସମୟ କାଟନ୍ତି ଆଉ।
ଆଉ ତମେ ଏ ବର୍ଷ ହଁ। କଁ କହିଲ?
ଯେ ଯିବୁ ଫଟ ଉଟ ଗୋଟେ ଉଠେଇବୁ ଗୋଟେ ଭଲ୍ ଲାଗିବ।
ଅ କଥା ଶୁବୁନି।
ମ କୋହୁଥୁଲ ତମେ?
ନାଁ ନାଁ ତମେ ଏ ବର୍ଷ କୁଆଡ଼େ ସବୁ ବୁଲିଆକୁ ଗଲଣି?
ମୁଁ ସେମିତି କିଛି ବି କୁଆଡ଼େ ଯାଇନି ଏଥରକ।
ଖାଲି ଘରେ ସମୟ ବିତାଅ?
ହଁ ଏଥର ମାନେ ଯାଇନି କୁଆଡ଼େ। ଏଇ ଯୋଉ ସବୁ ପଢ଼ାପଢ଼ି ଏଥେରେ ଇଏ ହେଲା ମୁଁ ଆଉ କୁଆଡ଼େ ବି ଯାଇନି। ଏବେ ଭାବୁଚି କୁଆଡ଼େ ଯିମି ବୁଲାବୁଲି କରିକି ଆସିବି ଏବେ ତ ସରିଯାଇଚି ତ କୁଆଡ଼େ ଗୋ ଏ ଯିବି ବୁଲିକି ଆସିବି ଆଉ ଏ ଖାଲି ଯାହା ଯାଇ ଉ ଯାଇଥିଲି ଖାଲି ତଥାପି ମାସେ ଦି ମାସ ତଳେ ଯାଇଥିଲି ଖାଲି ପୁରୀ ଆଉ ନେଲେ କୁଆଡ଼େ ଯାଇନି।
ଓହୋ। ହଁ ଖୋଜ୍ ମାନେ ସବୁବେଳେ ଆଉ ଘରେ ରହିବାଟା ବି ମାନେ ଭଲ ନୁହଁ, ଆମ ମସ୍ତିଷ୍କ ଉପରେ ଆର ଖରାପ ପ୍ରଭାବ ପଡ଼ିପାରେ। ସେଥିପାଇଁ ଆମକୁ କିଛି ମାନେ ସମୟ ବାହାର କରିକି ବାହାରକୁ ବୁଲାବୁଲି କରିବାକୁ ଯିବାଟା ମାନେ ଉଚିତ ଆମ ପାଇଁ। ଦେହ ଭଲ ରହିବ, ମନ ବି ଭଲ ରହିବ, ଆଉ ମନ ଭଲ ରହିଲେ ତ ସେ ସବୁ ଭଲ ଆଉ।
ହଁ ଆଉ ତମ କୁଆଡେ ଯାଇଚ ନା ବୁଲିଆକୁ ନା ଯାଇନେ କୁଆଡେ?
ହୁଁ ମୁଁ ବି ସେଇ ପୁରୀ ଯାଇଥିଲି। ମାନେ ଏ ବର୍ଷ ବୋଧେ ମୁଁ ମୁଁ ଦି-ଦିଥର ଦି-ତି ଦି-ତିନି ଥର ମୁଁ ଗଲିଣି। ମାନେ ଏତେ ଭିଡ ମାନେ ଏତେ ଭିଡ ମାନେ କହିବାର ନାହିଁ। ମାନେ ଲୋକ କାଲି ମାନେ ଚାପି ହେଇ ଲୋକ
ସମସ୍ତେ ମାନେ ପୁରା ଆଇ
ହଁ ଲୋକ ଖାଲି ଚାପି ହେଇଯାଉଥାନ୍ତି ଜଗନ୍ନାଥଙ୍କୁ ଦେଖା କରିବା ପାଇଁ। ସେଇଥିରେ ବି ସେମାନେ ଦେଖା କରିବାକୁ ଯାଉଛନ୍ତି।
ତଥାପି ହଁ। ଏଇ ଯୋଉ ତାପରେ ଏଇ ଯୋଉ ଗରମ ଖରା ଗରମରେ ତଥାପି ଲୋକମାନେ ଏଇଠି କମୁନାହାଁନ୍ତି ମାନେ ଠାକୁରଙ୍କୁ ଦେଖିବା ପାଇଁ ଯାଉଛନ୍ତି।
ହୁଁ ହୁଁ। ତାଙ୍କ ମନରେ ସେତେ ଭକ୍ତି ଅଛି ବୋଲି, ଦେଖା କରିବାର ଇଚ୍ଛା ଅଛି ବୋଲି, ସେମାନେ ଯାଉଛନ୍ତି ନା ଆଉ। ନହେଲେ ତ ସେମାନେ ଯାଆନ୍ତେନି। ଆମର ଗୋଟେ ଏଇଠି ଗୋଟେ ଧଳା ମନ୍ଦାର ଗଛ ଅଛି, ତା ଦେହରେ ପୁରା ମେଞ୍ଚେ ଧଳା ମନ୍ଦାର ହେଇଛି। ତମର ସାଳେ ତମର ସାଡେ ଧଳା ମନ୍ଦାର ଗଛ ଅଛି ନା?
ନାଁ ନାଁ ଆମର ଅଛି ଆମ ଘର ପାଖରେ ଆମର ନିଜର ଲଗେଇଚୁ ହେଲା ଯୋଉ ନାଲି ମଣ୍ଡା ଆଉ ଟଗର କନି ଆମ ଘର ପାଖେ ଖେରେ ପୁରା ଲଗା ହେଇଛି ଯୋଉ କନିଆରି
ହୁଁ।
ତମର ଆଉ କଣ ସବୁ ଫୁଲ ଫୁଲ ଗଛ ଲଗା ହେଇଛି?
ଆମର? ଏଇ ଧଳା ମନ୍ଦାର, ନାଲିମନ୍ଦାର, କନିଆରୀ, ଟଗର, ତରାଟ, ମ ମଲ୍ଲୀ ଆଉ ଗୋଟେ ଯୋଉ କୁହନ୍ ଧଳା ଧଳା ହୁଏ ମ ଆପେ ଆପେ ବି ସେ ଗଛ ଉଠେ। ପିଜୁଳି ଭଳିଆ ପତ୍ରଟା ତା ଛୋଟ ଛୋଟ ପତ୍ର ଧଳା ଫୁଲ ଉ-ଉଠେ ତା ଦେହରେ, ନା ଆଉ ଗୋଲାପୀର ବି ଫୁଟେ, ସେଇ ଫୁଲଟା।
ଶୁଭୁନି ତମ କଥା।
ମୁଁ କଇଲି ଲଗେଇଚ ତମ ଘର ପାଖରେ ମେଞ୍ଚେ ଗୁଡାଏ ଗଛ
ହଁ ହଁ ଲଗା ହେଇଚି ସବୁ ଗଛ ଲଗା ହେଇଛି। ଏମତି ହଳଦିଆ ର ରଙ୍ଗର ବି ବହୁତ ସାରା ଫୁଲ ଗଛ ଲଗା ହେଇଛି, ସେଇଟା କଣ ତା ନାଁ ମୁଁ ଜାଣିନି କିନ୍ତୁ ଲଗା ହେଇଛି।
ଆଉ ତମକୁ ମାନେ କଣ କରିବାକୁ ଭଲ ଲାଗେ?
ମତେ ମତେ ଗୀତ ଶୁଣିବାକୁ ଭଲ ଲାଗେ ଆଉ ହଁ ଇଂଲିଶ ମାନେ ଆମ୍-ଆମର କଣ ଆମ ଭାରତରେ କଣ ଇଂଲିଶ ସମସ୍ତଙ୍କର ଗୋଟେ ମାନେ ଥାଏ ଥାଏ କହିପାରନ୍ତିନି ଏତେ ଭଲସେ, ଆମର କଣ ହିନ୍ଦୀ ଆଉ ଓଡିଆ ଯେ ଯୋଉ ଆମର ରାଜ୍ୟରେ ଥାନ୍ତି, ସେ ସେଇ ହିସାବରେ ସେ ସେଇ ଭାଷା ସେ ସେମାନେ କୁହନ୍ତି ତ ଆମେ ଯେହେ ତ ଇଂଲିଶ ଆମେ କୁହନ୍ତିନି, ସେଥିପାଇଁ କଣ ମତେ ଟିକେ ଇଂଲିଶ ଟାକୁ ଦେଖିବାକୁ ଟିକେ ଭଲ ଲାଗେ। ଯାହା ଫଳରେ କଣ ମୋର ଇଂଲିଶ ଜ୍ଞାନଟା ବି ବଢିବ, ହଁ। ଆଉ ହଁ ଏମତି ମୁଁ ଭିଡିଓ ଭିଡିଓ ବି ଦେଖି ଦିଏ, ଇନ୍ସ୍ତାଗ୍ରାମ ରୁ ଦେଖି ଦିଏ ମାନେ ଏମିତି ସମୟ ବିତେଇବା ପାଇଁ ଆଉ।
ସେ ତମକୁ ବେଶୀ କୋଉଟା ଭଲ ଲାଗେ ମାନେ କୋଉ ଜେଗାକୁ ଗୋଟେ ମାନେ?
ଆଉ ଆଉ ସାଙ୍ଗମାନଙ୍କ ସହି ତ ବି ସମୟ ବିତେଇକୁ ଭଲ ଲାଗେ। ଜାଗା
ହଁ।
ଜାଗା କହିବାକୁ ଗଲେ ମତେ ସମୁଦ୍ର କୂଳକୁ ଯିବା ପାଇଁ ଭଲ ଲାଗେ, ସମୁଦ୍ରରେ ମାନ ତା ପାଖାପାଖି ଜାଗାରେ ମତେ ବୁଲିବାକୁ ଭଲ ଲାଗେ, ଯେମିତି ଆମର ରହିଲା ପାହାଡ, ଝରଣା ମାନେ ଯେତିକ ସବୁ ପ୍ରାକୃତିକ ଜିନି ଷ ମତେ ସେଟିକି ବୁଲିବାକୁ ଭଲ ଲାଗେ, ଦେଖିବାକୁ ଭଲ ଲାଗେ।
ପ୍ରକୃତି କୁ ଟିକିଏ ଅନୁଭବ କରିବାକୁ ତମକୁ ବେଶି ଭଲ ଲା
ହଁ- ହଁ ପ୍ର କୃତିକୁ ଅନୁଭବ କରିବାକୁ ଭଲ ଲାଗେ। ଆଉ ତମକୁ କଣ ଭଲ ଲାଗେ?
ମତେ ବି ସେମିତି ମାନେ ମାନେ ଯୋଉଠି ଗଛ ବୁଛ ଥିବ ମୁଁ କହିଲି ଗଛ ବୃ ଗଛ ବୁଛ ଏଇ ଯୋଉ ପାହାଡ ଝରଣା ସବୁ ଏମିତିଥିବ, ସେଇ ଜାଗାକୁ ମାନେ ଯିବା ଯିବା ପାଇଁ ମତେ ବି ଭଲ ଲାଗେ।
ହଁ ମତେ ଯାହା ଭଲ ଲାଗେ, ତମକୁ ବି ସେଇଆ ଭଲ ଲାଗେ ଆଉ।
ହଁ।
ଆଉ ତମ ଗାଁଟା ବଡ ଗାଁଟେ ନା ଛୋଟ ଗାଁ ଟି?
ବଡ ଗାଁ ଟା। ମାନେ କୋଉ ବାଟେ ସରିବ କୋଉ ବାଟେ ଆରମ୍ଭ ହବ ବି ତମେ ଜାଣିପାରିବନି।
ହ ହ ଆମ ନା ଆମ ଗାଁ ଟା ଏତେ ବି ବଡ ନୁହଁ ତା ଏପଟେ ଏପଟେ ପଶି ଯିବୁ ସେପଟେ ବୁଲିକି ଆଉ ଗୋଟେ ପଟେ ବାହାରିଯିବୁ, ଆମର ଏମିତି ପୁରା ସିଧା ସିଧା।
ନା ଆମର ଯାଉଛୁ ଯଦି ମାନେ ସରିବନେଇ ବି ଗାଁ।
ତମର କଣ ବସ୍ତି ଟାଇପର ଗାଁ, ମାନେ ବସ୍ତି ଭଳିଆ ଗାଁ କି?
ନାଁ - ନାଁ। ମାନେ ଅଛି ପା ମାନ ଅଳ୍ପ ଅଳ୍ପ ମାନେ ଦୂରରେ ଘ୍ ଗୋଟେ ଘର ତା ଦି ତିନିଟା ଛାଡ଼ି ଆଉ ଗୋଟେ ଘର ଆଉ ମାନେ ପାଖାପାଖି ବି ଘର ଅଛି। ମାନେ ବସ୍ତି ଭଳିଆ ସେମିତି ନୁହଁ ଆଉ।
ଥାଏ, ମାନେ ରାସ୍ତା ଟା ତା ଦି ସାଇଡ ରେ ଘର ଏମିତି? ଆ
ହଁ ରାସ୍ତା ତା ଏପଟ ସେପଟ୍ ଘର ଥାଏ ଆଉ, ଏଇ ଯେମିତି ମାନେ ଯ ଯୋଉ ବସ୍ତି ଭଳିଆ କହୁଛ ମାନେ ଘରକୁ ଘର ଲାଗିକି ପୁରା ବେଶୀ ଲାଗିିକି
ହଁ ମାନେ ଘର ପଛ କଡ଼ରେ ଘର ପଛ କଡରେ ବି ଆଉ ଅନ୍ୟ ଜଣଙ୍କ ଘର ଥିବ।
ହଁ ମାନେ ଯେମିତି ଯୋଉ ଛାତକୁ ଛାତ ଲାଗି ସେମତି।
କଣ?
ବେଶି ଛାତ ମାନେ ପୁରା ଜାକି ଜାକି ଘର ମାନେ ସେମିତି।
ଆମର ବି ଏମିତି ଫାଙ୍କା ଫାଙ୍କା, ମଝିରେ ରାସ୍ତା। ଆଉ ଘର ପଛ କ ଆଡେ ବାଡି ବି ଅଛି, ଯୋଉ ଗାଧୁଆ ପାାଧୁଆ ପାଇଁ ସବୁ। ଗଛ ଲଗେଇବା ପାଇଁ ଏମିତି ଅଛି, ଆଉ ଗୋଟେ ନାଳଟା ବି ଅଛି। ଆଉ ନାଳ ସେପଟେ ଆଉ ଗୋଟେ ଗାଁ। ଶୁଭିଲା!
ହଁ।
ହ ଆଉ ତମର ସାଡେ ନାଳ ଫାଳ କିଛି ନାଇଁ, ଯୋଉ ନଦୀରୁ ବାହାରି ଆସିଥାଏ ଗୋଟେ ନାଳ।
ନା ନା ଆମର ସେମିତି, ମାନେ ଆଡ଼େ ନାହିଁ।
ନାଇଁ-ଇ।
ପାଖରେ ବି ନାହିଁ। ମାନେ ନଈ ଫଇ ବି ନାହିଁ। ସେ ଯାଇଁକି ତଥାପି ଦଶ ପନ୍ଦର କିଲୋମିଟର ତ ମାନେ ଦୂରରେ।
ଆମର ବି ଏଠି ପାଖରେ ନା